ହ୍ୟାଲୋ
ହଁ
କୁହନ୍ତୁ
ମୁଁ କହିଲି ତେଇଶି ଚବିଶି ପୁରା କମ୍ପ୍ଲିଟ୍ ହେଇଗଲା।
ତେଇଶ ଚବିଶ ପୁରା କମ୍ପ୍ଲିଟ୍ ହେଇଗଲା କିନ୍ତୁ ପଚିଶ ଟା ମୁଁ ପଢ଼ିନି। ଆପଣ ପଚାରିବେ ନା ପରୀକ୍ଷା କରେଇବେ?
ପରୀକ୍ଷା ନୁହଁ ମାନେ କମ୍ପିଟିସନ ଟାଇପ୍ ର।
କ୍ଲାସ ରେ କରେଇବେ ଟି
ମାନେ ପୁଅ ପିଲା ଆଉ ଝିଅ ପିଲାଙ୍କ ଭିତରେ।
କଣ?
ଭିତରେ କମ୍ପିଟିସନ
ଆଉ କଣ ଖାଇଛନ୍ତି? କଣ ଖାଇଛି? ମତେ ବି ଭୋକ କଲେ
ହୁଁ ତାଙ୍କର ଚତୁର୍ଥୀ କର୍ମ ହଉଛି।
ହୁଁ।
ଆମ ଘରେ ବୋଉ ରୋଷେଇ କଲା ଭାତ ଡାଲମା ଆରେ ସିଏନ ଗଲାବେଳକୁ ଗୋଟେ କଥା କହିଦେଇ ଗଲେ ଯୋଉଟା କି ମତେ ଶୁଣା ହେଲା। କହିଲେ କି ଏଇ ଯୋଉ ଚତୁର୍ଥୀ ଆଉ ଅଷ୍ଟମଙ୍ଗଳା ଟା ଦେଇଦବୁ ଖାଇବାକୁ ଆଉ ଦେଇପାରିବୁନୁ ସେଡିକି ମୋତେ ଶୁଣା ହେଲା ଏଇଟା ମୁଁ ସେଇ କଥା ଯାଇକି ବୋଉ କହିଥିଲି ବୋଉ କହିଲା ତାଙ୍କେ ମାଗୁଛି ଖାଇବାକୁ ସେ କ ଆକୁ ଆସିକି କହୁଛନ୍ତି ମୁଁ କହିଲ ଥୁଆ ହେଇ କାହାକୁ କହ ନା କଳି ପୁର ନା କିଛି କଳି ଉ କରାନି।
ଟା ଶୁଣୁ ଏମିତି କାଇ ହଉଛନ୍ତି ମୁଁ ବୁଝିପାରୁନି ପାଗଳ ଲୋକ ନା କଣ?
ହଁ ବା।
ଆଉ କଣ ତମକୁ କି ଖାଇବାକୁ ମାଗୁଛି ନା କଣ ନା ଆମ ନାହିଁ ବୋଧେ ଖାଇବାକୁ। ଦାନ ଦଉଛନ୍ତି ସେମିତି କଥା କହୁଛନ୍ତି ଜମାଯାଆନ୍ତୁନି ଭୋଜିକି ତାଙ୍କର।
କିଛି ନାହିଁ ତାଙ୍କ ରୋଷେଇ ହେଲା ଘରେ ଗୋରୁ ରୋଷେଇ କଲା। ତାପରେ ବି ତାଙ୍କର ରୋଷେଇ ଆରମ୍ଭ ହେଇନି।
ଆମର ଆଜି ଏଗାର ଭୋଜି ହଉନି।
ଏଗାର ଭେଜି ହଉନି ଆଜି?
ନା।
କିନ୍ତୁ ବ୍ରାହ୍ମଣଙ୍କୁ ତ ଦିଆ ହଉଥିବ ନା?
ପରେ କହିବି ଆପଣଙ୍କୁ।
ଆ ଦିଆ ହବ।
ମୁଁ ଜାଣିନି ସି ତାଙ୍କର ଯାହା କରିବା କଥା କରିବେ କହିଲେ ବର୍ଷା ହଉଛି ବୋଲି ଖରା ମାଇଲେ ଆମର ସବୁ ଶୁଖୁଛି। ବର୍ଷା ହବ ବୋଲି କିଛି ପରିବା ପତ୍ର ଆଣିନାହାନ୍ତି କିଛି କହୁନାହାନ୍ତି ଖାଲି ଘରେ ସେମିତି ରୋଷେଇ କରୁଛନ୍ତି କହୁଛନ୍ତି। ଚଉଦରେ ବାରରେ କାଲି କରିବି। କଣ ମୁଁ ଜାଣିନି କହୁ ଚଉଦରେ ଏକାଥେରେ ଦେବେ। ସେ ତାଙ୍କର ଯାହା କରିବା କଥା କରନ୍ତୁ ଆମ ଆମର ତ ନୁହଁ ନା ତାଙ୍କର ସିଏ କରନ୍ତୁ ଯାହା କରିବା କଥା ସମସ୍ତେ ପୁରା ଚିଡିକି ଅଛନ୍ତି ଘରେ।
ଆଇଁସ୍
ଏଇ କଥା ସିଏ ଜାଣିଥେବେ କିଏ ଜାଣିଥେବେ ତାଙ୍କ କଥା।
ଆରେ ଗୋଟେନ ରିତି ଥାଏ। ଉଁ ଯଦି ବିି ତମେ ଏଗାର ଭୋଜି ଦବନି ଗାଁ ଲୋକଙ୍କୁ ତାହେଲେ କେବାମ
ସେ ପାଗଳ ଲୋକଙ୍କୁ କିଏ ବୁଝେଇବ ଶୁନାହାନ୍ତି। ଯୋଉ ଜେଜେ ମଲେଣି ତାଙ୍କର ସଭା ସାନ ପୁଅ ବୁଝୁଛି ଏଇଟା ସେଇଟା ନୁହଁ ପକ୍କା ଅଛନ୍ତି ତାଙ୍କୁ ନା ସମସ୍ତେ ଚିଡୁଚନ୍ତି ସେ ଯେମିତି ହଉଛନ୍ତି ତା ତାଙ୍କୁ ସମସ୍ତେ ଚିଡୁଚନ୍ତି। ମାନେ ସିଏ ବଡସାନ କାହାକୁ ମାନୁନାହାନ୍ତି ସମସ୍ତଙ୍କୁ ଉପରୁକୁ ଚଢ଼ିକି ମାନେ କହୁଛନ୍ତି। ମାନେ କିଏ କଣ କହିଲେ କିଏ ବଡ ଲୋକ ମାନେ ମୋ ବାବା ତାଙ୍କଠୁ ବଡ ବହୁତ ମାମା ତାଙ୍କଠୁ ବହୁତ ବଡ। କଣ କହିଲେ ଶୁଣିବାର ନାଇଁ ତାଙ୍କୁ ଓଲଟେ ଜବାବ ଦଉଛନ୍ତି ଆଉ କିଏ ତାଙ୍କୁ କଣ କହିବ କହୁନାହାନ୍ତି।
ହଁ ଏଗାର ଭୋଜି କିନ୍ତୁ ଖାଲି ଆମ ହଁ ଯୋଉ ପାଇଆରାଙ୍କର ଏଗାର ଭୋଜି ସେ ଦେଇ ନଥିଲେ ଗାଁ ଲୋକଙ୍କୁ ଏଗାର ଭୋଜି ସେ କେବଳ ବ୍ରାହ୍ମଣ ମାରି ତାପରେ ବାରକୁ ସେ ସବୁ ମିଶେଇକି ଦେଲେ। ବାରରେ ଆଇଁଶ ଭୋଜି ଦେଲେ ନା ନା ଏଗାର ଭୋଜି ଦେଇଥିଲେ ଏଗାର ହଁ ସେମତି କିନ୍ତୁ ଜଣ ଜଣେ ଦିଅନ୍ତିନି ଏଗାର ଭୋଜି ଅ ମାନେ ଉମ ଗାଁ ଲୋକଙ୍କୁ ତମର କୁଟୁମ୍ବ ଅଛନ୍ତି ଟି?
ହଁ।
ହଁ ତ କୁଟୁମ୍ବ ହରା କେହି କିଛି କହୁନାହାନ୍ତି?
ତାପରେ ତାଙ୍କୁ କିଏ କହିବେ ସିଏ କହୁଚିଜେ ମୁଁ ହେଲି ମେନେ ତାଙ୍କ ଉପରେ ଆ କିଏ କହିବେନି ଚୀନ୍ ଦୋଉସନ୍ତି ଆଉ ତାଙ୍କୁ କିଏ କହିଁବାକୁ ଜିବ ଆମେ ଆମ ଘରେ ସୋବ ଛୁଆଁ ହେଲେ ଆମେତ ପା ଘିଅଙ୍କ ପାଇସାଲୁଣି। ସିଏ ନଦେଲେ ବି ଆମେ ଘରେ କରି ଖାଇ ଦେଇଥାନ୍। ସିଏ ଦୋଉ କଲି କହିବେ ସ୍ୱାମୀ ସ୍ତ୍ରୀ କହୁଛନ୍ତି ଆମେ ହେ ମେନ୍ ଆମ ଉପରେ ଆଉ କହିନାହାନ୍। ତାଙ୍କ ଉପରେ ବଡ ଭାଇ ଗୋଟେ ଅଛନ୍ତି ସିଏ ଗୋଟେ କଁ କହିବେ ଇଏ ନୁହଁ ଯେମିତି ହେବେ ଆଉ ମାନେ ଚିଆଦା ଘରକୁ ବି କେହି ଯାଉନା ଚିଡି ମଡୁଚି ସମସ୍ତଙ୍କୁ ସମସ୍ତେ ରାଗିକି ଅଛନ୍ତି। ଆଉ କିଏ କାହା ଛୁଆକୁ ଏତେ ଥର ନେଇ କେତ ବ ସ୍କୁଲ ଖୋଲିଲେ କିଏ ରହିବ ଏତେ ଦିନ ରହିବା ପସନ୍ଦ କରିବ?
ଯା ହଉଚନ୍ତି ସେଇଥିପାଇଁ ହଉ ଚିକି ମୁଁ ଘରେ ଖାଇବି ପୁଣି
ତମେ ସବୁ ଘରେ ରୋଷେଇ କରୁଚ?
ନା ନା ତାଙ୍କରି ଘର ହଉଚି ତାଙ୍କରି ଘରେ ସବୁ ଖାଇବେ। ଆ ଜାଣିସୁଦିକି ସମସ୍ତେ ନେଇକି ପରିବା ଦଉଚନ୍ତି। କାକୁଡି ଯଦି ସବୁ କଣ ଆମେ ନେଇକି ଦବୁ ନା କଣ ତମର ଯଦି କାକୁଡି ଛେରା ତମେ କାକୁଡି ଆଣିବନି କାକୁଡି ସିମତି ଆଣିବେନି। ତମେ ନ ଆଣ ତମେ ନଖାଅ ଆମେ ବା ଦେଇ ଦେଇ ହାଲିଆ ହେଲୁଣି ଆଉ ତମକୁ କେତେ ଦବୁଆ ସବୁ ଘର ସବୁ ଚାରି ଘର ବା ମିଶିକି ସବୁ ଦଉଛନ୍ତି। ତମେ ମିଶିକି କରୁଛ ସେଇଠି ଯଦି ସବୁ ସରିଯାଉଚି ତମେ ଆଣିବନି? ମାନେ ଯାହା ହଉଚନ୍ତି ସେ ସ୍ୱାମୀ ସ୍ତ୍ରୀ
ହୁଁ।
ଆଉ ମାମା କଁ କରଚନ୍ତି?
ସେ ପା ଏଇଠି ଦାଣ୍ଡେର ଅଛି।
ଯାଇନାହାନ୍ତି କି ତାଙ୍କର?
ନାଇଁ ସେ ବା ଉ ବନ୍ଦା ନବତ ଯୋଉ ବନ୍ଦାନ୍ତିନି? ଯୋଉ କିଏ କା କେତେ ଟଙ୍କା ପୁଅ କୁ କେତେ ଟଙ୍କା ଝିଅକୁ ସେଇ ଇଏ କୁ କରିବାକୁ ଯାଇଛୁ।
କିଛି ଦିଅନ୍ତୁନି ବେଟାଙ୍କୁ ସେଭଳି ଲୋକ କିଛି ଦବା କଥା ନୁହଁ କି ଯିିବା କଥା ନୁହ।
କଣ?
କିଛି ଦିଆନ୍ତୁନି ତାଙ୍କୁ।
ହା ହା ହା ଗୁଆ ପକାହେଇଚି।
ଗୁଆ ପକେଇଲେ କଁ ହେଲା ସିଏ ସେ ପଇତା ପାଇଁ ବୋଧେ ଗୁଆ ପକେଇଛନ୍ତି ସେମିତି ମୋତେ ଲାଗୁଛି।
ଆଉ ବନ୍ ବନ୍ଧା ବାନ୍ଧି ହବନି ଗୁଆ ପକେଇଥବ ମାନେ।
ଏ ସାନ ମାର ଅବଶ୍ୟ କା ମୁଁ ଗୁଆ ପକେଇବେ?
ହଁ ନା ନା ସେ ବା ତମ ନିଜ ଘ
ଆମର ଗୋଟେ ଘର ଆପଣ ବା କହୁଚନ୍ତି ତାଙ୍କର ପଣଙ୍କର ଗୋଟେ ଘର ବୋଲି ଆଉ ସିଏ କେମତି କଁ ଗୁଆ ପକାଉଛନ୍ତି ଆ?
ମାନେ ବନ୍ଧୁବାନ୍ଧବ।
ଆମେ ଗୁଆ ରଖିନଥାନ୍ତୁ ମାନେ ଯଦି ଦଉ ଦଉଛନ୍ତି ଯେମତି ଦାନ ଦଉଛନ୍ତି ସେମତି କଥା କଥା
ଓ
ଆପଣଙ୍କ ସେ ବଡ ବୋଉ ଘରେ ହଉଛି ନା ହଉନି ରୋଷେଇ?
ହୁଁ ହଉଛି।
ସିଏ ବି ଶୁଣିଦେଲେ ନା କଣ?
ନାଇଁ ତ।
ଆଉ ସିଏ କେନ୍ତି ରୋଷେଇ କଲେ।
ସମସ୍ତେ ରୋଷେଇ ହଁ ବୋଉ କହିଦେଲା।
ହୁଁ।
କଣ ହେଇଗଲେଣି ସବୁ ଶୁଖିଛି ଭାଇ ବର୍ଷା ଯଦି ପକେଇବା ଆମେ ପୁରା ହଇରାଣ ହେଇଯିବୁ। ଆମ ଛାତ ଗୋଟା ପୁରା ଶୁଖିଛି।
ହଁ ଅ। ସେଇ ବଜେବୁତ ତ ଆସିନାହାନ୍ତି କୁଣିଆ। ଆ କୁଣିଆତ ଆସିନାହାନ୍ତି ମୁଁ ଜିବି କାଆକୁ
କହୁନ। ନା କାଲି ସେଇ କଥା ଭୋଜି ଅଛି କାଲି।
କାଲି କୋଉ ଭୋଜି ବା।
କାଲି କାଲି ନୁହଁ ପହରଦିନ ଆସିବେ।
ହୁଁ।
ହଁଅଁ।
କିଏ ଗୋଟେ କଣ କହୁଛନ୍ତି ମୋର ମନେ ପଡୁନି।
କହୁନ? ଓ ହୋ ଓହୋ।
ଆପଣଙ୍କ ପୁଅ?
ଯାଇଇଛି ବା ସ୍କୁଲ ଆସିବ ଚାରିଟା ଏଳକୁ।
ହଁ ତିନିଟା ରୁ ଚାରିଟା ଗଲା।
ମାନେ ହଁ ସେଇ ତିନଟା ସାଡେ ତିନଟା ଏଳୁକୁ।
ଭୋକ କଲେ ଭୋକ।
ଯାଉନାଁହାନ୍ତି ଖାଇବେ ଭାତ।
ବୋଉ ପା ଯାଇଚି ବନ୍ଦେଇବାକୁ।
ହୁଁ
ଆଜି ପୁଣି ଟିଉସନ ଭାରି ବୋରିଙ୍ଗ ଲାଗୁଛି ମତେ।
ପଢେଇବେତ ଆପଣଙ୍କୁ ବୋରିଙ୍ଗଂ କଣ ଲାଗୁଛିବା?
ବୋରିଂ ମାନେ ଟ୍ୟୁସନ ହିଁ ଯିିବାକୁ ଇଛା ହଉନି।
କାଇଁ।
ଏଚ୍ଛା ହଉନି ଆଉ।
ହୁଁ
ହଁ ବିିଡିଓ ବନେଇବି କହୁଥିଲା ନା ମୋ ମୁଣ୍ଡ ଖରାପ ହେଇଗଲାଣି।
ମୁଁ ତ ଏଇନା ଯିବିନି ଆଉ ଯାଇ ୱାନ ଇଅର ପରେ।
ୱାନ୍ ଇୟର ନା ଟୁ ଇୟର ଥ୍ରୀ ଇୟର ଫୋର ଇୟର।
ଘାଇଛିିଆ
ହୁଁଉଁ। ତମ ଭଉଣୀକୁ ମନା କରିଦବ ମୁଁ ତା ବର୍ଥଡେକୁ ଯାଇପାରିବିନି।
ଟା ମୋଟେ ହବନି ତୁ ସେମିତି ହିଁ ହଉଚି ତାର ହବ
ହଁ ତ ସିଏ ତୁଉ ଉ ତାକୁ ମନା କରିବ ଡାକିବନି ମତେ। ମୁଁ ତାକୁ ନାଁ କହିପାରୁନି।
ଆପଣ ତାକୁ କହିବେ କି ମୋର କାମ ଅଛି। ଯଦି ଆପଣଙ୍କୁ କଲ କରେ ଆପଣ କଇଏ ମୋର କାମ ଅଛି ଆଉ ମୋର ଏକଜାମ ଅଛି। ଏଇ କଥା କହିବେ, ସୁବିଧା ଅଛି।
ଆଛା ଜୀ। ଏସେ ହି କିୟା ହୋ? ହ୍ୟାଲୋ।
ସେ ଏବେ ଜେଜ ମରିଆର ମାସେ ହେଇନି କରିବା ବା ଟିକେ କରିବା ଟା ବି ଭଲ ନୁହଁ।
ହଁ ମୁଁ ତ ସେଇ କଥା କହୁଥିଲି।
ମାମା ବି ମାମା କହିଲା କି ଯଦି ଡ୍ରେସ ପିନ୍ଧିବୁ ତାକୁ ଧୋଇକି ପିନ୍ଧିବୁ ନହେଲେ କାହାକୁ କହିବୁ ସେ ଗଳେଇଦବ ତୁ ପିନ୍ଧଦବୁ। ସେଇଟା କଲା ଚଳିବ କିନ୍ତୁ ଘରେ କିଛି ହେବନି ତୁ ଯାହା କରିବୁ ନେଇକି ସେ ବାହାରେ କରିଦବୁ କେକ୍ କାଟିକି ପଳେଇ ଆସିବୁ ତୋ ସାଙ୍ଗମାନଙ୍କ ସହିତ। ଜମା ଶୁଣନି
ହ ଏକ ଫ
କଣ?
ଯୋ କର
ଆପଣଙ୍କ ନେଟୱାର୍କ ପାଉନି ବାହାରକୁ ଯାଆନ୍ତୁ ଆପଣ।
କି ମିଠା ହ୍ୟାଲୋ।
ହଁ।
ହ୍ୟାଲୋ। ମୁଁ ରଖୁଚି ଆ ଟିକେ କାମ ଅଛି।
ହଉ।
ହଁ।